ହଁ, ଚିକୁ।
ହଁ।
କୋଉଠି?
ଆଇଥିଲି ଏଇ ମଙ୍ଗଳା ଫିଲ୍ଡି।
ଆଉ କଣ କରୁଚୁ ବା?
ଏ ଖେଳୁଥୁଲୁ ଆଉ। ତୋମେ କୋଉଠି?
ଆମେ ବା ଏଇପଟେ ଘରେ ଅଛୁ। ଏପଟେ ଆଉ କଣ ବର୍ଷା ଫର୍ଷା ଉଠେଇଚି ବର୍ଷା ପକେଇବ ବୋଧେ ଆଉ।
ଆସିଲୁନୁ ଆଜି ମଙ୍ଗଳା ବୁଲି ଖେଳିଥାନ୍ତେ କ୍ରିକେଟ୍ ନା ଆଉ।
ଖେଳିଥାନ୍ତେ ଆଉ ଗଲୁନି ଆଉ। ଆଉ ଗେଡା ଭାଇ କଣ କହୁଥିଲା କିରେ?
ଗେଡ଼ାଭାଇ କହୁଥିଲା ଯାତ୍ରା କୋଉଠି ଦେଖିବାକୁ ତୋମେ ତ କେହି ଆସିଲନି।
ତୁ ଗୋଟେ କାମ କର ସେ ବ୍ୟାଟ୍ ତାକୁ ଦେଇଦେ। ଆମେ ଆଉ ଗୋଟେ ବ୍ୟାଟ୍ ଆଣିବା ହେଲା। ସେ ଅମୁଲୁ ଫମୁଲୁ ଆଉ ଯେତେ ସବୁ ଅଛ ସବୁ ପଇସା କଲେକ୍ସନ୍ କରି ବ୍ୟାଟ୍ ଆଣିବା।
କେତେ ପକେଇବା ଗୋଟାକା?
ତୁ ଯେତେ କହିବୁ ପକେଇବା। ଟେ ବ୍ୟାଟ୍ ଆଣିବା ଅର୍ଡିନାଲ୍।
ଆ, ହେ ହେଇ ବ୍ୟାଟ୍ ଟା ଚାରଶହ ଟଙ୍କା ମୁଁ ଦେଇଥିଲି ଆଉ କଣ କରିବି କହିଲୁ?
ଚାରଶହ ଟଙ୍କା ଦେଇଥିଲୁ ତାହାଲେ ତାଲେ ଗୋଟେ କାମ କରୁନୁ। ତ ସିଏ କେତେ ଦେଇଥିଲେ କହୁନୁ? ସେତିକି ପଇସା ଆମେ କଲେକ୍ସନ୍ କରିକି ତାକୁ ଦେଇଦେବା ବେ ହେ ସେ ବ୍ୟାଟ୍ ଟା ନହେଲେ ନେଇ ଆସିବା।
ତାଙ୍କର ପିଲା ସେ ରଞ୍ଜନ ଦେଇଥିଲା ଆଉ କିଏ? ଗେଡାଭାଇ ଆଉ କିଏ କି?
ହଉ ତ ଯେତିକି ସେ ଦେଇଚନ୍ତି ସେତିକି ଆମେ ଯୋଉ କଲେକ୍ସନ୍ ପଇସା ଟା ଏଇନା କରିବା ତାଙ୍କୁ ସେତିକି ଦେଇଦବା ସଇଲା।
ତୋ ଦିଟା ବଲ୍ ଦେଖାଯିବ। ଏ ନାଇଁ ତାଠୁ ବରଂ ନୂଆ ବ୍ୟାଟ୍ କାଇଁ ନ ଆଣିବା। ସେଟା ପାଣି ଫାଣି ଖାଇଗଲାଣି। ଖରାପ ସେମତି
ପାଣି କାଇଁ ଯେ ମାନେ ଏ ନୂଆ ବ୍ୟାଟ୍ ପାଇଁ ପଇସା ନାହିଁ କିଛି ନାହିଁ ଆଉ କଣ କରିବା। ଆଉ ସେ ଯିବ ନା?
ଆଉ କଣ କାଲି ତ କଣ ରହିଥିଲ କଣ କେହି କିଛି ଖେଳ ହେଲାନି।
ଓହୋ ଆ ଏ ଜୀବନର କଣ ହେଇଚି ବା ତା ବେକରେ?
ତା ବେକରେ କଣ ଗୋଟେ ଫୁଲିଚି।
ଫୁଲିଚି ମାନେ କଣ ଏ ଥଣ୍ଡାକୁ ବର୍ଷା ଯୋଗୁରୁ?
କେୟାଣି କଣ ବଥ ଫଥ ଟାଇପର ହେଇଚି।
ଉ ଆ ବୁବୁନା ମେଡିସିନ ଖାଉଚି?
ନାଁ ମୁଁ ହଁ ଏନା ହଁ।
ଓହୋ ଆଉ ଯୋଉ ଦୋକାନ ଖୋଲା ହେଇଚି ତମର ଦୋକାନ?
ଆମ ଦୋକାନରେ ବା ବଇଥିଲି ଆଉ ଟିକେ ପରେ ଏଇ ମଙ୍ଗଳା ଫେରିଲି ଆଉ।
ଓହୋ। ଆଉ କଣ ଏମାନେ କଣ କଥା ହୋଉଥିଲେ ଛୁଆଉରା କଣ ଫିଷ୍ଟ କରିବା କଥା ଚାଲୁନୁ ଗୋଟେ ଫିଷ୍ଟି କରିବା।
କଣ ନଈ?
ହଁ ନଈ ଚାଲେ ସେଇତ ବଇଁଚ କରିଆ ସେଇଠି କରିବେ ସେଇ ଜାଗାଟା ତ ବଢିଆଥିଲା ସେଇଠି ଯାଇଁ ଫିଷ୍ଟ କରିବା। ହଁ ସେ ଜାଗାଟା ତ କଷ ଲାଗୁଚି ଯେମିତି ତାକୁ ନେଇଯିବା ଗାଡିରେ ନହେଲେ ବସରେ ନେଇଯିବା।
ଆ ପଇସା ଫଇସା କଲେକ୍ଟ କର।
କରିବା ପଇସା କଲେକ୍ଟ ଯେ କିନ୍ତୁ କଣ କହୁଚୁ ଆଇଁଷ କରିବା ନା ସାଧା ବାର ଦେଖିକି?
ସାଧା କିଏ ଖାଇବେନି ଆଇଁଷ କରିଦବା ଆଉ।
ଆଚ୍ଛା ହୋଉ ଆଉ ତମ ଖେଳ ବୋଧେ ସରିବଣି ସନ୍ଧ୍ୟା ତ ହେଲାଣିି ଖେଳ ସରିବଣି ବୋଧେ।
ଆମେ ବଇଥିଲୁ ଏଇଠି ଆଉ ଫୋନଟା କଲୁ ତୋଆଡୁ ଆଉ।
ଆଉ ତାହେଲେ କଣ କୋହୁଚୁ ବା ଆମେ କରିବା ଫିଷ୍ଟ?
ଫିଷ୍ଟ କରିବା ଆଉ ପଚାର ଟିକେ ଏପଟେ ବଡ ପିଲା କେତେଟା ଅଛନ୍ତି କଣ?
ଉଁ ହୁଁ ହେଇ ଆମର ନହେଲେ କ୍ରିକେଟ ପଡ଼ିଆରେ କରିଦବା ଏଇ ମଙ୍ଗଳବାରେ ନହେଲେ କରିଦବା ମଙ୍ଗଳବାରେ ଭଲ ହବ।
ମଙ୍ଗଳବାରେ ପିଲେ କରିଦବା। ମୁଁ ପଚାରେ ଆଉ ଦେଖିଆ ବଡ ଦିତିଦି ଭାଇଙ୍କୁ ପଚାରିବା କିରେ?
ଜିତି ଦିପ ଭାଇ ନା ସେମାନେ ଦେବେନି। ସେମାନେ ଏତେ ଆଜ୍ଞାକାରୀ ଲୋକ ସେମାନେ ଏତେ ଆଜ୍ଞାକାରୀ ଲୋକ ସେମାନେ ଦେବେନି।
ଆଉ ସେ ଅମୁଲୁ କଣ କରୁଚି କିରେ?
ଅମୁଲୁ କଣ ଘରେ ଥିଲା ତ ଶୋଇଥିଲା ତାର ଆଉ କଣ କାମ ଅଛି ଦିନ ସାରା ଶୁଅ। ଉଠ, ଖାଅ, ପିଅ।
ସେ ଆଉ ଖେଳା ଖେଳି କରୁନି ବୋଧେ?
ନା ବା ସିଏ କଣ ଏଥରକ ନିଟ୍ ଦବ ପା ପଢ଼ାପଢ଼ି କରୁଚି।
ତାର ଏନା କୋଉ କ୍ଲାସେ?
ତାର ଏଇନା ବୋଧେ ଟୁଏଲଥ୍ ସଇଲା ବୋଧେ କି ଟୁଏଲଥ୍ ଦିଇଟା ଅଛି। ନାଁ ଖଣ୍ଡେ ଦେଖିକି ଦେଇଚନ୍ତି ତାର ଅମୁଲୁ।
ଅମଲୁ ଏଟା କ୍ଷୀର ଆମର କ୍ଷୀର ଭାଇ।
କ୍ଷୀର ଭାଇ କହନି କ୍ଷୀର ଭାଇ ପୁରା ମାନେ କୋହୁନୁ ଡନ୍।
ଲେଜେଣ୍ଡ କଣ ଅମୁଲକୁ ବାଡାବାଡି ବି କରୁଥିଲା।
ଛାଢେ ସେ କଥା ଆଉ ଆମର କଣ ହେଇଚି କହିଲୁ ଯାତ୍ରା ପଡିଆ କାଲି ଯାଇଥିଲୁ। ହେଲା ସେଠି ଗୋଟେ ନୂଆ ବିଚ କରିଦେଇଛନ୍ତି।
ହଁ ପା ମୁଁ ଯୋଉ ଦେଖିବାକୁ ତତେ କହୁଥିଲି ତୁ ତ ଆସିନଥିଲୁ।
କଣ କରିବା ଆମର ତ ଏପଟେ ଗଲା ଖାଲି ଖରା ହୋଉଚି ପୁଣି ଚାରିଟା ବେଳିଆ ଖାଲି ବର୍ଷା ହୋଉଚି ଆଉ ଯିବି ଆଉ କେମିତି? ତମ ସେପଟେ ଆଉ ପାଗ କେମିତିଆ ବା ତମ ସେପଟେ ପାଗ କେମିତିଆ?
ଆମ ଏପଟେ ସେଇ ଖରା।
ହୁଁ?
ଖରା।
ଖରା ନା।
ଆଉ
ଆଉ କେତେବେଳେ ଗୋଟେ ଚାଲ, ଗୋଟେ ବିରିୟାନୀ ଫିରିଆନୀ ଯାଇଁକି ଖାଇଆ।
ଆସ, କଣ ବାର ଦେଖି ଯିବା ହାରି।
ହଉ। ଚାଲୁନ ଦେଖିବା ଗୋଟେ ବିରିୟାନୀ କୋଉଠି?
ବିରିୟାନୀ ଆମ କଲେଜ ଆଡେ ଆସୁନ, କଲେଜ କୋଉନ ଫିଟା ହବ କି ଆମର?
କଲେଜେ ମତେ ଯେତେ ଲାଗୁଛି, ସେଇ ଷୋଳ ତାରିଖ ଆଡକୁ ବୋଧେ। ନାଁ। ତମ କଲେଜେ କେବେ ଖୋଲିବ, ତମ କଲେଜେ?
ଆମର ସେଇ ଷୋହଳ ତ ସତର, ରଜ ପରେ।
ରଜ ପରେ ନାଁ?
ହଁ।
ଆଚ୍ଛା ଆଚ୍ଛା। ଆରେ ମୁଁ କଣ ଶୁଣିଲି ତମର ଏଇ ଯୋଉ, ପ୍ରିନ୍ସିପାଲ ଯିଏ ଥିଲେ ତାଙ୍କୁ କଣ ମାନେ ଏ ମୁଖ୍ୟମନ୍ତ୍ରୀ ତରଫରୁ କଣ ପୁରସ୍କାର ମିଳିଛି।
ମୁଁ ତ ହେରା ଜାଣିନି।
ହଁ, ସିଏ ଗୋଟେ ସାଙ୍ଗଟେ କହିଲା, ତମର ଗୋଟେ ଟି-ଟିଚରଙ୍କୁ ପା ନେଇ ମିଳିଛି, ମୁଖ୍ୟମନ୍ତ୍ରୀ ପୁରସ୍କାର। ଆଛା ଆଉ ବଢିଆ ଆଉ କଣ ତମ ଟିଚର ପାଉଛନ୍ତି ଆଉ। ଏଇ କଣ ରିଟାୟାର୍ଡ ପାଇଁ ପାଇଛନ୍ତି।
ଆ, ଆଉ ତମର ସାଡେ, କେତେ କଣ ରହିଲା?
ରେଜଲ୍ଟ ଆଇଲା, ଏତେଟା ବି ଭଲ ରହିନି। ନାଁ ଏଇଟା ବି ଲାଗୁଛି ହବନି, ପୁଣିଥରେ
ସି ଟି ହେରିକା
ସି ଟିଟା ତ ପକେଇଛି ଦେଖାଯାଉ କଣ ହଉଚି? ସତରେ ଏଇଟା ହେଲାନିରେ ସତ କଥା।
ହଁ ତା ସ୍କୋଟା ଖରାପ ହେଇଗଲା। ଏଇ ଯୋଉ ନର୍ମାଲାଇଜ୍ ପ୍ରୋସେସ୍ ନାହିଁ, ଆରଥରକ ଯେମତି ହେଇଥିଲା ନର୍ମାଲାଇଜ୍ ପ୍ରୋସେସେ। ଏଥେରେ ବି ସେନ୍ତିଆ। ନର୍ମାଲାଇଜ୍ ପୋଜେସ ଆଇଲା, ଦେଖିଲା ବେଳକୁ ସ୍କୋର ଖରାପ ହେଇଗଲା।
ନର୍ମାଲ ପ୍ରୋସେସ ହେଇଗଲା ଆଁ?
ହଁ ବା, ମାନେ ଛଅଶହ ଚାଳିଶରୁ ଅଛିକି ଦୁଇଶ ଚାରି।
ଆଉ କଣ ସି ଟି ଫିଟି ଦବୁ ଦବୁ ଆଉ।
ହୁଁ, ସେଇଆ ତ ଦବାକୁ ପଡିବ ଆଉ କିଛି ଉପାୟ ବି ନାହିଁ ଆଉ। ହଁ ତୁ ଆଉ କଣ କମ୍ପିଟେଟିଭ୍ ପାଇଁ କଣ ପ୍ରିପେୟାର ହଉଛୁ?
ନାଇଁ ବା ଆମର ଆଡ଼େ କମ୍ପ୍ୟୁଟର କ୍ଲାସ୍ ଯାଉଛି, ତମ କମ୍ପୁ ଆଉନି କମ୍ପ୍ୟୁଟର କ୍ଲାସ୍ ତୁ?
କମ୍ପ୍ୟୁଟର କ୍ଲାସ ଆଉ ତ ଯାଇନି, ଆଗକୁ ତ ଏକ୍ଜାମ ଅଛି। କେଜାଣି କେମିତି କଣ ଦେବି? ଆମର ଏଇ ସତସଙ୍ଗ ବିଷୟରେ ପଢ଼ା ହଉଛି ଆଉ।
ପସଙ୍ଗ?
ହଁ, ଜୟଗୁରୁ ଉପରେ।
ଆଉ ତମ ସାର୍ ନାଁ କଣ କହିଲ? ଆ ଚିହ୍ନିଲା ଭଳିଆ ଲାଗୁଛି।
ଆମ ସାରଙ୍କ ନାଁ ହଉଁଛି, ଶ୍ରୀଯୁକ୍ତ ଖଟୁଆ।
ଖଟୁଆ?
ଖଟୁଆ। ଖଟୁଆ ସାର୍। ସେ ମ୍ୟାମଙ୍କୁ ମାନିବାକୁ ପଡ଼ିବ। ମ୍ୟାମଙ୍କୁ ଆମର ମ୍ୟାମ ଗୋଟେ ଅଛନ୍ତି। ହୁଁ, ମ୍ୟାମ ଆମର ଆସି ପଢ଼ାନ୍ତି। ମ୍ୟାମଙ୍କ ନାଁ ହଉଛି ପଲେଇ।
ତମର ଭଲ କିଏ ପଢ଼ାଏ, ତମ ମ୍ୟାମ୍ ନା ତମ ସାର୍?
ଆମର ସମସ୍ତେ ଭଲ ପଢାନ୍ତି। ଖାଲି ମଝିରେ ମଝିରେ ଡାକି ଦିଅନ୍ତି ଭୋଗ ଖାଇଆକୁ।
ମୁଁ ଟିକେ, ମୋ ପାଇଁ ଟିକେ କଥାବାର୍ତ୍ତା ହଅ, ମୁଁ ଟିକେ ଆଡମିସନ୍ କରିବି।
ବେ ତମର ସେପଟେ କଣ ଭଲ
ଆମ ଏପଟ ଭଲ ପଢୁନା ଯେ, କମ୍ପ୍ୟୁଟର ଫମ୍ପୁଟର ନାହିଁ ଆଉ। ହଉ ହଉ। ଚାଚା ମସ୍ ମେରା ଇଏ
ଆଉ ଇଏ କିଏସ ବା ପାଖରେ
ତମର ତମର ଭାଇ ଅମୁଲ ଭାଇ ଆଉ ମୋର ଟିକେ ଚାକିରି ବାକିରି ହଉନଥିଲା ଟିକେ ଦେଖିବେ
ଚାକିରି ଦେଖିଦବା।
ଆମର ଏଇ ବି ଏ ସି କ କଲେଜ ଗୋଟେ କଣ ଚାକିରି ବାକିରି ପ୍ଲେସମେଣ୍ଟ କରିଦିଅନ୍ତୁ ଭାରି କଷ୍ଟ ହଉଛି। ଗରିବ ଲୋକ ବହିସରେ ରହୁଛୁ ଆମେ। ଚାକିରି ବାକିରି ହଉନି ଭାରି କଷ୍ଟ ହଉଛି ଆଜ୍ଞା ବାପା ଆମ କେମିତି ପୋଶିବୁ ବୁଝନ୍ତୁ।
ମୁଁ ଆଜ୍ଞା ଆ ଆପଣଙ୍କ ସ କଥା ଆପଣଙ୍କ ଯାହା ସ କଥା ହେଉ ଥିଲେ ତାଙ୍କ ଭାଇ କହୁଛି।
ଆଚ୍ଛା ଆଚ୍ଛା। ଚାକିରୀ ବାକିରି କରୁଛନ୍ତି ନା? ତ ଡେଲି ରେଗୁଲାର ଯାଇ କ୍ରିକେଟ ଖେଳିଲେ ଆଉ କଣ ଯାଇ ଚାକିରି ହବ?
ଆଜ୍ଞା।
ଡେଲି କ୍ରିକେଟ ଖେିଲିଲେ ଆଉ କଣ ଯାଇ ଚାକିରି ହେବ?
ଆଜ୍ଞ। କ୍ରିକେଟା ଗୋଟେ ଆଡିକସ ହେଇଯାଇଛି ମଝିରେ ମଝିରେ ଖେଳି ଆକୁ ପଳେଇ ଆଉଛି ଆଉ।
ଆଉ ପାଠଶାଠ କୋଉ ଯାଇ ପଢ଼ିଛ ସେ ଅନୁସାରେ ଦେଖିବାଆ ନା ଚାକିରିଟା। ଡିପ୍ଲୋମା ନା ଆଚ୍ଛା। ଆଚ୍ଛା ହଉ ମୁଁ ଦେଖୁଛି ଯୋଗାଯୋଗ କରୁଛି ଯଦି ହେଲା ତମ ପାଇଁ ଚାକିରି ବୁଝି ଦେବା ଆଉ।
ଦେଖନ୍ତୁ ଗୋଟେ ଗମେଣ୍ଟ ଚାକିରିଟେ ହେଇଗଲେ କଣ କହିଲ ବାପା ମା ଖୁସି ମୁଁ ଖୁସି
ଆଚ୍ଛା ତମେ ତ ଏତେ ଭଲ ପଢ଼ୁଛ ତମ ଭାଇ କାଇଁ ଏତେ କାହିଁ ଖରାପ ପଡୁଛନ୍ତି ହଁ ଖାଲି କହୁଛନ୍ତି ଆମେ କାଲି କହୁଛନ୍ତି ଆମେ ବିରିୟାନୀ ଖାଇବି
ଆଚ୍ଛା ଆଚ୍ଛା ସେଇ ପାଠଶାଠ ପଢିଲେଣିି ଆଉ ଖାଲି ବୁଲିଲେ ଆଉ କଣ କରିବେ
ଆଚ୍ଛା ଆଉ ତମ ଡିପ୍ଲୋମା ସରିଲା ପରେ ତାପରେ ଆଉ କଣ କଲ? ଡିପ୍ଲୋମା ସରିଲା ପରେ ଆଉ କଣ କଲ?
ଆପଣ ଟିକେ ବ୍ୟାଟ ଟା ପଡ଼ିଆରେ ନେଇଯିବେ ଯୋଉ ଭଙ୍ଗା ବ୍ୟାଟ ଟା।
ହଁ ହଉ ମୁଁ କେତେବେଳେ ଗଲେ ନେଇଯିବି ଆଉ।
ଆଜ୍ଞା ହଉ ହଉ ହଉ ଆଉ କୁହନ୍ତୁ କଣ? ଏବେ ମୋର ସେଇ ଚାରିଟା ବାଜିଲେ ମଙ୍ଗଳା କୁ ଗୋଟେ ଅଛି ପଡିଆ ଏଠି ଆମର ସେଠି ପଳେଇ ଆଉଚି ଖେଳି କି ଆସୁଛି ଆଉ କଣ?
ଡେଲ ଡେଲି ଖେଳୁଛ ନା? ଆରେ ଆମର ତ ଏପଟେ କଣ ବର୍ଷା ବର୍ଷା ଉଠେଇଲାଣିି ନହେଲେ ମୁଁ ବି ଯାଆନ୍ତି ଯାଇଁ ସେପଟେ ଖେଳନ୍ତି।
ଆଚ୍ଛା।
ଆଉ ତମ ଭାଇ ଆଉ କଣ କରୁଛନ୍ତି?
ଭାଇ ଚିକୁ ଭାଇ
ହଁ।
ସିଏ ତ ଖାଲି ସେ ଭୋଜି ଭୋଜି ଭାତ ହେଇ ତାଙ୍କର କଥା ଆଉ। ପାଠ ସାଠ ପଢ଼ୁନାହାନ୍ତି ଦୋକାନ କଉ ଗୋଟେ ଚଲଉଛନ୍ତି ଆଉ ଭୋଜି ଭାତ। ହଁ ବହୁତ ମୋଟା ଶହେ କିଲୋ।
ହଁ ତମେ ଏତେ ଧଇଁ ସଇଁ ହେଇ ଯାଉଛ କଣ କଣ କରୁଛ କି?
ଏଇଟିକେ ଭାଉଜ ଆସିଥିଲେ ତ ବ୍ୟସ୍ତ ଥିଲି।
ଆଚ୍ଛା ଆଚ୍ଛା ଘରେ ଭାଉଜ ଅଛନ୍ତି ନା?
ହଁ।
ଆଚ୍ଛା ହଉ।
ହୁଁଁ।
ଆଉ ପଢ଼ାପଢ଼ି ସବୁ ସରିଲାଣି ନୁହ?
ପଢା ପଢି ହଁ ଚାଲିଛି ଆଉ ଦୁଃଖେ ସୁଖେ।
ଆଉ କଣ ତମ ଭାଇ କହୁଛନ୍ତି ସେଇ ଫିଷ୍ଟ କଥା ଯେତେବେଳେ ଫୋନ କର ଖାଲି ଫିଷ୍ଟ୍ ଇଏ ସିଏ ନା ଏଇ କଥା ଖାଲି ତ ଗପୁଛନ୍ତି।
ହୁଁ। ଖାଉଛନ୍ତି ପିଉଛନ୍ତି ବସୁଛନ୍ତି ଖାଲି ଫିଷ୍ଟ କର ଆରେ ପଇସା ଗୁଡା କଣ ଗଛରେ ଫଳିଛି।
ଓହୋ ଆଉ ଘରକୁ ଯାଉଛ ନୁହ।
ହଁ ହଁ ନାଇଁ ଘରକୁ ଗେ ଏଇ ଭାଉଜ ହେରୀକା ଆସିଛନ୍ତି ତ ଅଛୁ ଘରେ ଆଉ।
ହୁଁ ହୁଁ ମୁଁ କହିଲି ତମେ ଗୋଟେ କାମ କରୁନ ଏ ଜବ୍ ଏ ପୋଷ୍ଟାଲ ଫୋଷ୍ଟାଲରେ ଦେଖୁନ। ମିଳିଯାଉଛି ଗ୍ରୁପ ସି ଗ୍ରୁପ ଡି ର ମାନେ ପୋଷ୍ଟ ବାହାରୁଛି।
କୃପା କରିକି ବୁଝି ଦିଅନ୍ତେ ବଢିଆ ହୁଅନ୍ତା।
ହୁଁ ଆଛା ହଉ ତାହେଲେ ମୁଁ ଯୋଗାଯୋଗ କରୁଛି ବୁଝୁଛି। ଯଦି ତମ ପାଇଁ କିଛି ହେଲା ତାହେଲେ ଏଇଟା ବୁଝିଦବା ଆଉ। ଆରେ ହଁ ଆମ ସାର୍ ଖୋଜୁଥିଲେ କହିଲେ କି ଯଦି କାହାକୁ କିଛି କମ୍ପୁଟର କରିବାର ଇଚ୍ଛା ଅଛି ତାହେଲେ ପିଲା ଡାକିଦେବ କରିବାରେ ଇଣ୍ଟର୍ସେଡ ଅଛ।
ହଁ କମ୍ପ୍ୟୁଟର ଯିବା ତାହେଲେ ଆପଣ ସାରଙ୍କ ନମ୍ବରଟା ପଠାନ୍ତୁ ମୁଁ ଯିବି ଆଉ।
କମ୍ପ୍ୟୁଟର ତାହେଲେ କରିବ ନା କଣ ଆଚ୍ଛା ହଉ। ତାହେଲେ ମୁଁ ଗୋଟେ କାମ କରୁଛି ଏବେ ପାଇଁ ଫୋନ ଟା ରଖି ଦଉଛି ଆଉ ଆମ ସାର୍ ଙ୍କ ନମ୍ବରଟା ବି ତୋତେ ଦେଇଦଉଛି।
ମୋ ନମ୍ବର ଟା ମୁ ଭାଇ କୁ କହିକି ୱାଟସାପ ରେ ପଠେଇ ଦଉଚି ଆପଣ ମତେ କହିବେ ଆଉ।
ଆଚ୍ଛା ହଉ ତାହେଲେ ହଉ ତାହେଲେ ମୁଁ ରହୁଛି ଆଉ କଣ କହୁଛୁ। ଆଛା ହଉ।